ହାଲୋ
ହୁଁ କଣ କରୁଚ?
ଏ ଏଇଠି ବୁଲୁଚି ଆଉ, ଛାତ ଉପରେ ବା ଛାତ ଉପରେ
ଆଚ୍ଛା।
ଆ ଆ ଦେହ ପା ସବୁ ଭଲ। ଆଉ ତମେ କଣ କରୁଚ?
ଏଇ ଘରେ ତ ବସିଚି ଆଉ କଣ କରିବା ଗରମ ହଉଚି ବହେ।
ଓହ ଆଉ କଣ ଖେଳା ଖେଳି କରୁନ?
ହଁ ଏଇ କ୍ରିକେଟ ଖେଳୁଥିଲି ଅବିକା ଆସିଲି।
ଓହୋ, ଆଉ କଣ? ଆଉ କଣ ଖାଇଥିଲ?
ଖାଇଥିଲି ସେଇ ଭାତ ଆଉ କୋବି ଭଜା ମିକ୍ସଚର୍ ତରକାରୀ ପାମ୍ପଡ଼, ସାଲାଡ଼ ଏଇଆ ସବୁ ଖିଆ ହେଇଥିଲା ଆଉ।
ଓହୋ।
ହୁଁ। ତମେ କଣ ଖାଇଥିଲ?
ଏ ମୁଁ ଖାଇବି ବିସ୍କୁଟ ଖାଇଥିଲି ଆଉ।
ଆଚ୍ଛା। ଆଉ ଏବେ କଣ ତମ ଆଡେ ଖରା ହଉଚି ନା, ବର୍ଷା ହେଉଛି ଅବିକା? ହାଲୋ।
ହାଲୋ।
ହଁ ମୁଁ କଇଲି ଏବେ ତମ ଆଡେ ବର୍ଷା ହଉଚି ନା ଖରା ହଉଚି?
ଆମ ଇଆଡେେ ଟି ଆମ ଇଆ ଟିକେ ଟିକେ ଶୀତ ହଉଛି ଆଉ।
ଓହୋ।
ଆଇଲାଣି ବର୍ଷା। ବର୍ଷା ହଉଛି ଟିକେ ଟିକେ ଶୀତ ହଉଛି ଆଉ।
ହଁ ହଁ ବୁଝିଲି।
ଓ ହୋ।
ଆଉ ତମ ଆଡେ ତ ଏବେ ରଜ ଯାଇଥିବ?
ହଁ।